ହାଲୋ?
ହାଲୋ ଭାଇ ନମସ୍କାର।
ହ ହଁ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ହଁ ଉଁ-କଣ କରୁଛନ୍ତି?
ଏଇ ବସଚୁ ଆଉ ଆପଣ କଣ କରୁଚନ୍ତି?
ଏଇ ବାହାରେ ଏମିତି ବୁଲୁଚି ଗରମ ତ ବୋହୁତ ଲାଗୁଥୁଲା ଟିକେ ବର୍ଷା ହେଇଚି।
ହଁ ଆମ ଆଡେ ବି ବର୍ଷା ହେଉଚି ଆଉ।
ଆଛା ଆପଣ କୋଉଠି କହୁଥିଲେ?
ମୁଁ ଢେଙ୍କାନାଳରୁ।
ଉଁ ଢେଙ୍କା କୋଉ ଜାଗା?
ଢେଙ୍କାନାଳ ଭୁବନ ଭୁବନ।
ଆଚ୍ଛା ହଁ ହଁ ଭୁବନ ଅଁ ପିଙ୍ଗୁଆ ଜାଣିଥିବେ ଢେଙ୍କାନାଳରେ ପିଙ୍ଗୁଆ ଗୋଟେ ଗାଁ ଅଛି?
ହଁ ହଁ।
ଆଚ୍ଛା ପିଙ୍ଗୁଆଠୁ ଆପଣଙ୍କ ଘରଟା କେତେ ବାଟ ହବ?
ପିଙ୍ଗୁଆଟା ଆମ ଘର କ୍ରସ୍ କରିକି ଯିବ।
ଆଛା ଆପଣଙ୍କ ଘର କ୍ରସ୍ କରିବେ। ହୁଁ ହୁଁ ହୁଁ ଆଉ ଘରେ ସବୁ କେମତି ଅଛ
ହଁ ଭଲ ଅଛନ୍ତି ଆଉ। ଆଉ ଆପଣଙ୍କ ଘର ଯାଜପୁରର କୋଉ ଗାଁ?
ଅଁ ଆ-ଚଣ୍ଡିଖୋଲ ଚଣ୍ଡି
ଜାରକା ହଁ ହଁ। ଯା ଚଣ୍ଡୀଖୋଲ ରେ ଗୋଟେ ମହାବିନାୟକ।
ସେଇ ଚଣ୍ଡୀଖୋଲ ରେ ମହାବିନାୟକ ମନ୍ଦିର ବହୁତ ମାଙ୍କଡ଼। ହାଲୋ ହଁ ସେମାନେ ବହୁତ ହଇରାଣ ବି। କରନ୍ତି ଯୋଉମାନେ ଯାଆନ୍ତି ବି।
ଅ ଆବେ ମୁଁ ଯାଇଥିଲି ଥରେ ଚ ମୁଁ ଯାଇି ଥିଲି ମହାବିନାୟକ ମୋର ଗୋଟେ ଛୋଟ ଝିଅକୁୁ ନେଇକି ମୋ ଝିଅକୁ ସେ ନ ନବ ବୋଲି ମାଙ୍କଡ ଆସିକି ମୋ ପଛ ପଟେ ପୁରା ବସି ପଡିଚି ମୋ କାନ୍ଧ ଉପରେ ମୋର ବହୁତ ସ୍ମୃ- ତି ଅଛି ସେଇ ମହାବିନାୟକ ରେ ମୋ ଝିଅ ଖାଦ୍ୟ ଛଡେଇକି ଧରିକି ପଳେଇଲା। ବହୁତ ହଇରାଣ କରନ୍ତି।
ହାଲୋ।
ଆଜ୍ଞା ହଁ।
ଆପଣଙ୍କର ନେଟୱାର୍କ ନାହିଁ ବୋଧେ କଥା ଭଏସ୍ ଆସୁନି ଭଲସେ। ହାଲୋ।
ହଁ ମ୍ୟାମ୍ କୁହନ୍ତୁ ହ୍ୟାଲୋ।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ମ୍ୟାରେଜ୍ କରିନାହାନ୍ତି ବୋଧେ? ହାଲୋ।
ହଁ କୁହ ମ୍ୟାମ ହାଲୋ। ହାଲୋ ହଁ ମ୍ୟାମ୍ କୁହନ୍ତୁ। ହାଲୋ। ହେଲୋ। ହ୍ୟାଲୋ ହ୍ୟାଲୋ। ହାଲୋ।